ହାଲୋ କଣ କରୁ କଣ କରୁଛୁ?
ନା କିଛି ନାହିଁ।
ଖାଇସାରିଲୁଣି ନାମ ମୁଁ ବି ଏଇ ଖାଇସାରିକି ଟିକେ ଗଡିଛି ଆଉ।
ଅ ଅ ବର୍ଷା ହଉଚି।
ନାଁ ମ ବୋର୍ସ। ଖରାରେ ବଶ ବର୍ଷା ହଉଛି।
ଏପଟେ ବର୍ଷା ହଅ
କଲି। ଟିକ୍। ସନ୍ଧ୍ୟାରେ ମେଘ ମେଘୁଆ ପାଗ ହେଇ ନା। ଆଜି ପୁରା ଯୋଉ ଖରା ହେବା କଥା ଯେମିତି ସେମିତି ପୁରା ଚାଲିଛି କିଛି ବର୍ଷା ନାହିଁ।
ଓ ଏପଟେ ଜୋର ବର୍ଷା ହେଲା ହଁ ପୁରା ଗୋଟେ ଯୋର ବର୍ଷା ହେଲା।
ହୁଁ ହୁଁ।
ଭଲ ତମର ଭାଗ୍ୟ ଆଉ। ଆଉ କଣ ଖବର ରଜ ପାଳୁନୁ କି?
ହଁ ପାଳୁଚି।
ନୂଆ ଡ୍ରେସ କିଣୁନୁ ରଜ ପାଇଁ।
ହଁ କିଣିଛି। ତୁ କିଣିଛୁ କି ନାହିଁ?
ନା କିଣିନି, କିଣିବା ଦେଖିବା ଗଲେ।
ହଁ। ହଁ ହଁ ହଁ।
ଆଉ ଘରେ ସବୁ ଭଲଟି।
ହଁ ଭଲ। ଥଣ୍ଡା ଟିକେ ହେଇଯାଇଛି ଆଉ।
ମେଡ଼ିସିନ୍ କାଢ଼ା ପି କାଢା
ହଁ ଏ ନାକ ଖାଲି ଟିକେ ବନ୍ଦ ହେଇଯାଉଛି ଛାଡିଲାଣି ଯେ ନାକ ଟିକେ ଖାଲି ବନ୍ଦ ହେଇଯାଉଛି ଆଉ।
ଆଛା।
କରିହବ ଯଦି ତଣ୍ଟି ଖସ ଖସ ଲାଗୁଥିବ କି ସେମିତି ବୋଲେ କାଢା ଟିକେ ପିଇଲେ ଯ ତୁଳସୀ ପତ୍ର ଅଦା ଛେଚା ଗୋଲମରିଚ ସେଟା ଟିକେ ଭଲ ଲାଗେ କିନ୍ତୁ ନାକ ଟା ବନ୍ଦ ହେଲେ ଆଉ କିଛି ଅପ୍ସନ୍ ନାହିଁ।
ହଁ ଥଣ୍ଡା ହେଲେ ତ ସେମତି ହବ ତାପରେ ଯାଇକି ଛାଡେଇିବ ଆଉ।
ଥଣ୍ଡା ହେଲେ ଟିକେ ହୁଏ ଆଉ କଣ କରିବା ଆରେ ଥଣ୍ଡା ଦିନର ଥଣ୍ଡା ଟା ଛାଡିଯାଏ କିନ୍ତୁ ଖରା ଦିନିଆ ଥଣ୍ଡା ଏତେ
ହଁ ଏଇଟା ପେଟ ଗରମ ହେଇକି ଥଣ୍ଡା ହେଇଯାଉ ଚି ଆଉ।
ଆଉ ତୋର ପଢାପଢି କେମିତି ଚାଲିଚି।
ହଁ ଚାଲିଛି ପଢାପଢି ଆଉ। ଏବେ ସବୁ ଭକେନ୍ସି ବାହାରିବ।
ହଁ ପୁଣି ବାହାରିବ ତ କହୁଛନ୍ତି ଦେଖ ଯାଉ
ହଁ କଣ ସେ ପିଓ ଏସ ସବୁ ସବୁ ବାହାରିବ ବୋଲି କହୁଛନ୍ତି, ତ ଦେଖାଯାଉ କଣ ହଉଛି।
ଠିକ୍।
ବାହାରିବ ସେ ବାହାରୁ ବାହାରୁ କେତେ ଟାଇମ୍ ପଳେଇ ଯାଉ। ଇସ୍
ହଁ ବାହାରିବ ତୋର ମାସ ସେ ଦି ମାସ ପରେ ଏକ୍ମାମ ହବ।
ସେଥିପାଇଁ ସେଥିପାଇଁ ପ୍ରିପାରେସନ ନିଜେ ନିଜର ଏମତି ଚଲେଇଥିବା କଥା ଆଉ କେତେ ଳେ ବାହାରିବ ସେଇଟା ତା ପରେ ନୋଟିସ୍ ଟା କେତେବେଳେ ଆପ୍ଲାଏ କରିବା।
ଥିବ ହଁ।
ହଁ ଟାଇମ ନଥାଉଛି ସେଥିପାଇଁ ଆଗ ତୁରା ନିଜେ ନିଜେ ପଢା ପଢି ହେଇକି ରେଡି ହେଇକି ବସିଥିବା କଥା ସେ ବାହାରିବା ଯାଏଁ।
ହଁ।
ଆଉ ଆରେ ଆମ୍ବ ସରିଗଲାଣି ନା ଗାଁ ରେ ଅଛି।
ଅଛି ସରିଗଲାଣି ହେ ଟିକେ ଟିକେ ଅଛି ଆଉ କିଏ ଟିକେ ଅଛି ଆଉ।
ଆଉ ସେଥର କଣ? ଥର ଆମର ଆମ୍ବ ହେଇ ନଥିଲା କି?
ବେଶୀ ହେଇ ନଥିଲା ଅ ଯେ
ମ ମୁଁ ତ ମୁଁ ତ କାଇଁ ଗୋଟେ ବି ଦେଖିଲି ହିଁ ନାହିଁ। ନାହିଁ କହିଲେ ଚଳିବ ଦ ନାଇ କିି କାଇଁ ମୁଁ ତ ଘରକୁ ଯେତେବେଳେ ଯାଇଥିଲି ଉଁ ହୁଁ। ସେ ଆମର ମ୍ୟାଡାମ ଜଣେ କହିଥିଲେ ତ ଟିକେ ଆଣିଦବ ବୋଲି। ହେଲେ ମୁଁ ଯୋଉ ଘରକୁ ଯ ଗଲି ଯୋଉ ବି ସେ ସେତେବେଳକୁ ବି କାହିଁ ଗଛରେ ଗୋଟିଏ ବି ନଥିଲା।
ହଁ। ଆମ୍ବ କିଛି ଦେଖା ଯାଉନଥିଲା ଭିତରେ ଭିତରେ ଗୋଟେ
ଅ ଓ ଆମକୁ ଘର ଆଗ ଆମ୍ବ ଗଛରେ ଆମ୍ବ ଅଛି ନା ନାଇଁ ନା ସରିଗଲାଣି?
ସରିଗଲାଣି ସବୁ ସରିଗଲାଣି। ସରିଗଲାଣି।
ଏ ହେ। ଆରେ ପଣସ ପାଚିଲାଣି କି?
ପଣସ ପାଚିବା ହଁ ଗୋଟେ ଗୋଟେ ପାଚିବା ଷ୍ଟାର୍ଟ ହେଲାଣି ଆଉ।
ଆମର ଜଣେ ଭାଇ ଟେ କହୁଥିଲେ ତ ପଣସ ଏଥର ପାଚିଲେ ଆମ ପାଇଁ ଟିକେ ଆଣିଦବ ବୋଲିକି।
ଓହୋ ହୋ ହ ଗାକୁ ଆସିଲେ ନେଇଦବୁ ଆ ରଜ ଛୁଟିରେ ନହେଲେ ଆଉ।
ରଜ ଛୁଟି ବେଳକୁ କଣ ପଣସ ପାଚି ଥାଉଛି ଆହୁରି ଟିକେ ଲେଟ୍ ହେଲା ପାଚିବ ନା ଆଉ।
ନାଇଁ ନାଇଁ କୋଉ କୋଉ ଗଛ ପଚିଥାଉଛି ଯେ
ହଁ ହଁ ହଁ ହ ପୁଣି କଣ କଣ କହୁଛନ୍ତି ତାକୁ ଆମେ ସିଆଡେ କହୁଛୁ ପଣସର ବରା ଏଠି ଲୋକ କହୁଛନ୍ତି ପଣସର ପକୁଡି।
ଓ ପଣସ ପକୁଡି ଆମର ତ ବରା କହୁଛୁ।
ହଁ ସେମାନେ ପଣସର ପକୁଡି କହୁଛନ୍ତି ଆମ ଆଡେ କଣ ପଣସ ବରାରେ କଣ ସୁଜି ପଡେ?
ନାଇଁ ତ ଚାଉଳ ଚୁନା।
ହଁ ଆମର ଚାଉଳ ଚୁନା ପଡ଼େ। କିଏ କିଏ ମୁଁ ଗୋଟେ ଦେ ଦେଖୁଥିଲି ମୁଁ ଗୋଟେ ଭିଡିଓ ଟେ ଦେଖୁଥିଲି ଯେ ଏ ସେଠି ଯେ କଣ କରୁଛନ୍ତି ସେ ଚାଉଳ ଚୁନା ସହିତ ସୁଜି ବି ମିଶେଇ ଦଉଛନ୍ତି।
ଓହୋ ସୁଜି ଟିକେ ମିଶାଇଲେ କ୍ରଞ୍ଚି ହବ ଆଉ।
ହଁ ହଁ ସେଇ ଜିନିଷ ପାଇଁ ଆଉ କାହାର କେମିତି ପ୍ରସ୍ତୁତି ଜାଣିନୁ। ରୋଷେଇ ଜାଗା ଜାଗା ହିସାବରେ ସମସ୍ତ ଙ୍କର ସବୁ ଜିନିଷରେ ଅଲଗା ଅଲଗା ରହି ଏ ତାାହାପଟେ କଣ ଆମ ଆଡେମ ଯେମିତି ଦେଖିବ ମହୁଲ ଆମେ କେହି ଖାଉନା। କିନ୍ତୁ ଏ ପଶ୍ଚିମ ଓଡିଶା ଲୋକ ମୁଁ। ମହୁଲର ପିଠା କେମିତି ଖାଉଛନ୍ତି ସେ ଜଣେ ଆମ ଅଫିସ ର ଜଣେ ଭାଇ କହୁଥିଲେ ତାଙ୍କୁ କୁଆଡେ ମହୁଲ ପିଠା ବହୁତ ପସନ୍ଦ। ଆଉ
ମୋତ ଏପଟେ ଆମର ମଉଲ ଖାଉନାହାନ୍ତି କି?
ଆଉ ତାପରେ ଆମର କଣ ଗଦା ଗଦା ସେମାନେ ସବୁ ଏଠି ନା କିଣିକି ଖାଉଛନ୍ତି ସେ ଭାଇ କହୁଥିଲେ ମହୁଲ ପିଠା ତାଙ୍କ ଘରେ ଯୋଉଦିନ ହେଇଥିବ ତାର ବାସ୍ନାରେ ପୁରା ଏମାନେ ଖାଇବା ପାଇଁ ଛାନିଆ ହେଇଯାଉଥିଲା। ମୁଁ କହିଲି ଆମେ ତାର ଓଲଟା ଆମକୁ ସେ ମୁଣ୍ଡ ଖରାପ ହେଇଯାଉଛି ସେ ବାସ୍ନା ହ ସେ ବାସ୍ନା ଟା ବହୁତ ମାନେ କଡା ନୁହେଁ କି ବାସନାଟା ପୁରା ବହୁତ ଗାଢା ଥାଏ କେମିତି ମାନେ କଣ? ଖାଇବା ଲୋକ ଖାଉଛନ୍ତି ଆମେ ଖାଉନୁ ଖାଉନୁଉ ଆଉ କଣ କରିବା ଏବେ। ଏବେ ପୁଣି ସେ ଯୋଉ ଆମର ମୟରଭଞ୍ଜ ସେପଟେ ସେମାନେ ପୁଣି କଈ ଏସବୁ ଜିନିଷ ଖାଉଛନ୍ତି କି ନା ଆମେ ସେ ସବୁ କଣ ଖାଇପାରିବା। ସେମାନେ କଈ ତାପରେ ଗେଣ୍ଡୁ ଏଗୁଡାକ ସବୁ ଖାଉଛନ୍ତି।
ହଁ ଆହୁରି ଯୋଉ ମହୁଲ୍ୟର ସେ ଫଳ ଟାକୁ ବି? ଖାଉଛନ୍ତି।
ହଁ ମହୁଳର ଫଳ ଯୋଉ ଟୋଲ ତ ହଁ ଆରେ କଞ୍ଚା ଟୋଲ ବି ଖାଉଛନ୍ତି ପାଚିଲା ଟୋଲ ବି କୁଆଡେ ଖାଉଛନ୍ତି।
ମଁ ତ ଖାଲି କଞ୍ଚା ଟା ଖାଉଛନ୍ତି।
ହ ହଁ କଞ୍ଚା ଟା ତ ଟୋଲ ଭଜା କହୁଛନ୍ତି ମୁଁ ବି ଜାଣିଛି। କିନ୍ତୁ। ମୁଁ ଶୁଣିଥିଲି କିଏ ଗୋଟେ ପାଚିଲା ଏବେ ଖାଉଛନ୍ତି ପୁଣି ସେ ଭିତର ଟା ମିଠା ମିଠା ହଉଥାଏ।
ହଁ ହଁ। ହଁ ଖାଉଥିବେ ମିଠା ତ ଲାଗେ ନାଇଁ ଯୋଉ ଯାକ ବେଶୀ ପାଚି ଯାଇଥିବ ସେ ଯାକ ସିନା ପୋକ ଲାଗି ଯାଉଛି ଯୋଉ ଯାାଗା ଟିକେ ଟିକେ ପାଖଳକ କି ଟିକେ ଟିକେ ପାଚିଥିବ ସେ ଯାକ ତ ପୋକ ହେଇନଥିବ ସେ ଯାଗା ଖାଉଥିବେ ବୋଧେ ଆଉ।
ହ ଖାଉଥିବେ କି କଣ ଆଉ ନହେଲେ କଞ୍ଚା ଟା କେମିତି ଖାଉଛନ୍ତି ଖାଲି ଭିତରେ ତ ମଞ୍ଜି ଥିବ।
ନାଇଁ ଟିକେ ଟିକେ ଯୋଉ ଯାକ ପାଚିଥିବ।
ହଁ ଯେ ସେ ମଞ୍ଜିକୁ ବୋଧେ କାଢି ଦଉଥିବେ ଆଉ ଏମାନେ ଭଜା କରୁଥିବେ ତାକୁ ନା କଣ?
ଖାଉନାହାନ୍ତି ସେ ଚୋପାକୁ ଚୁପ୍ ଚୋପାକୁ ଉପର ଲେୟାର ଟାକୁ କାଢି ଦଉଚୁ ହଁ ଚୋପ ହଁ। ପୁରା ଯେ ଯେମତି ଆମେ ଆଳୁ ଚାଞ୍ଚୁଚୁ ସେମତି ଚାଞ୍ଚୁଚନ୍ତି। ଆଉ ସେଟା କ-ଆଳୁ ଭଳିଆ ଲମ୍ବା ଲମ୍ବା କରିକି କାଟୁଚନ୍ତି। ନହେଲେ ଚିପ୍ସ କରିକି ଛାଣିକି ଖାଉଚନ୍ତି ପରା। ମୁଁ ଥରେ ପଚାରିଥିଲି ଜଣଙ୍କୁ ଯେ ସେ ମତେ ସେନ୍ତି କରୁ କିି ଆମେ ଖାଉଚୁ ବୋଲି କହିଥିଲେ।
ଯେ ହଁ। ସେଏ ମା-ଟୋଲରେ ପୁଣି ଚିପ୍ସ।
ହଁଅଁ। ଜେନ୍ତି ଆଳୁ ଚିପ୍ସ ଆମେ କଲରା ହଁ କଲରା ଯେମ ଲମ୍ବା ଲମ୍ବା କରିକି ଆମେ କାଟିକି ଛାଣୁନେ? ଆଳୁ ଭଳିଆ। ହଁ ସେମତି କରିକି। କାଟିକିତି ମ ଲୋ ପୁରା ଗଜବ ଲାଗୁ ଲାଗେ ବୋଲି କଇଲା।
ଇସ୍। ଓ ଖାଇଆ ଲୋକଙ୍କୁ କାହିଁକି ଭଲ ନ ଲାଗିବ? ଆମେ ଆମେ ଖାଉନୁ ବୋଲି ଖାଉନୁ ସେ ସେମାନେ। ଖାଉଚନ୍ତି ତାଙ୍କୁ ଭଲ ଲାଗୁଥିବେ। ଆରେ ଆ-ଗୋଟେ ବଉଲ୍ ବଉଳ ବଣ ସୁ ଶୁଣିଚୁ ବଉଳ ପୁଣି ଖାଆନ୍ତି।
ହଁ ହଁ। ଫୁଣି।
ହୁଁ ଆମେ ମୁଁ ତାକୁ ବଉଳ କହୁଚି। ପଶ୍ଚିମ ବ-ପଶ୍ଚିମ ଓଡିଶା ଲୋକ ତା ତାକୁ ବୋଉଲ୍ କୁହନ୍ତି ବୋଉଲ୍।
ଅଂ ହଁ।
ଆମର ମାଡାମ ଥରେ ମତେ କହୁଥିଲେ, ମୁଁ ଆଜି ବୋଉଲ୍ ରାନ୍ଧିଚି ଖାଇବାକୁ ଯିବୁ କି? କଇଲି ନାଇଁ ମୁଁ ମୁଁ ମୋ ଜୀବନରେ ସେ ଜିନିଷ କେବେ ଖାଇନି ମତେ କଣ ଲାଗିବ ତାଠୁ ଭଲ ମୁଁ ଯିବି ହିଁ ନାଇଁ, ଏ ଯୋଉ ଆମ୍ବ ବୋଉଳ ଟାଇପ ର ନା କଣ?
ତି ଏଇ ଲିମ ଗଛର ଯେମିତିନ ଫୁଲ ହେଇଥାଏ। ହଁ ସେମିତି ଫୁଲ ଯାକ ହେଇଥାଏ, ମୁଁ ମୋର୍ ହାଟ୍ ହାଟ ହାଟରେ ଦିନେ ଦେଖିଥିଲି।
ଓହୋ ସେ ମ୍ୟାଡାମ୍ କହୁଥିଲେ କି ତାକୁ କୁଆଡେ ଏମତି ଆଳୁ ଦେଇକି ବି ଭଜା କରନ୍ତି। ନର୍ମାଲ୍ ଭଜା ନହେଲେ ପୁଣି କୁଆଡେ ବେସର ଦେଇକି ବି ତାକୁ ପୂଜା କରନ୍ତି କାହାର କେତେ ପ୍ରକାର ଖାଇବା ଆମେତ ସେପଟେ ଆମର ବାଉଁ ତୁ କରଡି ଖାଉନୁ ପଶ୍ଚିମ ଓଡିଶା ଲୋକର ପସନ୍ଦିଦା ଖାଦ୍ୟ ହୋଉଚି ବାଉଁଶ କରଡି ହଁ। ତେ ସେମାନେ ବୋହୁତ। ପସନ୍ଦ ତାଙ୍କୁ ଆମେ ତ ଖାଉନା ତା ତାକୁ ଖାଆନ୍ତି କେତେ ପ୍ରକାର ଜିନିଷ ଅଛି। ଚିହ୍ନାଇକି ଓଡିଶା ଭିତରେ ଆମେ ରହିକି ବି ଆମର। ଖାଦ୍ୟ ଭିତରେ କେ
ଆଉ ତୋ ନାଁ ତ ସବୁ ଜାଗାରେ ଅଲଗା ଅଲଗା ଥାଉ। ସେ-ସେ-ସେ ସେମ୍ ଜିନିଷ ହେଇଥିବ। ଫୁଣି ଖାଇବା ନା ଅଲଗା। ିବ
କଖାରୁ କଖାରୁକୁ କୁଆଡେ କଣ କୋହୁଚନ୍ତି ବୋଇତାଳୁ କୁଆଡେ କୋହୁଚନ୍ତି। ମାଖନ କୋଉଠି କୋହୁଚନ୍ତି। ଟମାଟ କୁ ପାତଲ। କୂଅଟା କୋଉଚନ୍ତି। ଏମତି ଆଉ କୁଆଡେ କେତେ ପ୍ରକାରର ଖାଦ୍ୟ ସବୁ ଅଛି ଆଉ କଣ କରିବା।
ହଁ।
ଯ ଯୋଉ ଜାଗାରେ ହଁ ଯୋଉ ଜାଗାରେ ଯୋଉଟା ମିଳୁଛି ଲ ଲୋକମାନେେ ଆଆଲି ସେ ଜିଷଟା ଖାଇ ଦଉଛନ୍ତି ହେଲା ଆମର ସେପଟେ ଦେଖ କିୁ ଆମେ ବାଉଁଶ କରରଡି ବିଶେଷ ଖାଉନୁ ଆମର ସେପଟେ ବାଉଁଶ କରରଡି ମିଳେ ବିନି କି ନ ମିଳେ କିନ୍ତୁ ଲୋକମାନେ ଆର ଖାଉନାହା ବି କଦଳୀ ମଞା ବେଶ ଖାଉନାହା ଗୋଟେଡ କଦଳୀ ମଞଜାେ ଦେଖାଉଛନ୍ତି ଲୋକ ଆଉ ଗ କଣ ପାଣି ଆଳୁ କୁହନ୍ତି ସେ ପାଣି ଆଳୁ କେତେ ଖାଉଛନ୍ତି
ହଉ ମୁଁ ରହୁଛି ହେଲା ଶୋଇବି ଟିକେ
ଏତି ସବୁ ଆଉ ହଁ ହଁ
ହଉ